ହଁ କଣ କରୁଛୁ?
ଏଇ ଏଇଠି ଅଛି ଆଉ। ତମେ?
ଏଇଟି ବସିଚି ଦାଣ୍ଡ ପଟେ।
ହୁଁ, ଖାଇ ସାରିଲଣି?
ହଁ ଖାଇସାରିଲେଣି।
ଆଉ ଆଜି ସ୍ପେଶାଲ କଣ ହେଇଥିଲା ଆଜି କଣ ହେଇଥିଲା ରୋଷେଇ?
ରୋଷେଇ ଆଜି କୋବି ଛିଞ୍ଚିଡା ହେଇଥିଲା। ଉଁ ଆଳୁ ଏଇ ଆମ୍ବ ଖଟା ହେଇଥିଲା।
ଆଚ୍ଛା।
ଆଉ କାଲିର ପନିର ତରକାରୀ ହଜି ନଥିଲା।
ଓହୋ ହ, ହ।
ଓ ମାଛ ଭେଜା।
ହୁଁ।
ଆଉ ଲେମ୍ବୁ ଲୁଣ ମଜା।
ଉୁଁ ହିଁ ହିଁ ସାଇଜ ଆଇଟମ ସେଗୁଡା ନାଖିଆ।
ହୁଁ। ରୋଷେଇ ହଉଛିକି ନାହିଁ କରି ଜାଣିଛୁ।
ହଁ
କଣ କଣ ରୋଷେଇ କରୁଚୁ ଟିକେ କହିଲୁ?
ମତେ ସବୁ ଜଣାଅଛି।
ଜଣା ଅଛି କରିଚୁ।
ଉୁଁ।
ଉୁଁ ବାହାରେ ରହିଲେ ଶିଖିବାକୁ ଟିକେ ପଡିବନା।
ସେୟାବା ଆଉ କିଏ ଆସି କରିଦବ ଏଠି।
ହୁଁ।
ଜ୍ୟୋତି କଣ କରୁଚି?
ଜ୍ୟୋତି ଉୁଁ ଏଇଠି ଉୁଁ ଉୁଁ ଇଏ କରୁଚି ଇଏ କଣକି ଅଫିସ କାମ କରୁଚି।
ଅ ହୋ ହୋ
ଆଜି କଣ ଛୁଟି ନେଇଯାଇଚିନା କଣ?
ହଁ ଏଇ ଛୁଟି ଅଛି ମୋର।
ଅଁ ହଁ ତ କଣ ଇଏ ଶୁକ୍ରବାରକୁ ଶୁକ୍ରବାର ଛୁଟି ରହୁଛିନା କଣ?
ହଁ।
ଉୁଁ ଆଉ କଣ?
ସଦାବେଳେ ଅଫିସ କାମଯେ ଶୁକ୍ରବାରେ ଛୁଟି ଆଉ ନୁହେଁକି।
ହଅ।
ଓହୋ ଆୟ ଛୁଟି ଟିକିଏ ବାହାରେ ସନ୍ଧ୍ୟାବେଳେ ବୁଲାବୁଲି କରିକି ଆସିବୁ ଆଉ
ଉୁଁ ହୁଁ ହୁଁ
ଆଉ ଇଏତାର ସବୁ ପ୍ରକାର ରୋଷେଇ।
ଉୁଁ।
ଚିକେନ ମଟନ ମାଛ ଏରାତ ଆସୁଥିବ।
ହଁ ଏଇଗୁଡାତ ନର୍ମାଲ।
ଆଉ ଡାଲି ଭାତଟାତ ପୁରା ଇଏ ସହଜ।
ଉୁଁ ହିଁ ହଁ ହଁ
ଆଉ ଛତୁ ପନିର ହକା ଏରାତ ଆସିଥିବ କରି।
ହଁ।
ଆଉ ଯୋଉ ପିଠା ହେରିକା ଆସୁଛି ନା ଆସୁନି
ପିଠା ଟିକେ ମାନେ ତାର ଭାଗ ମାପ ଜଣା ନାହିଁ ନହେଲେ କରିଦେବି।
ଓହୋ ପିଠା କରୁଛ କେବେ ନା କରୁନ।
ନା ଚକୁଳି ନର୍ମାଲି ଏମିତି କରିକି ଖାଉ।
ଉୁଁ ଆଉ ମାନେ ବରା କି କାକେରା ହେରିକା ଏରା ଟିକିଏ ସେତେ ଆସେନି ଆଉ
ନାଇଁ ନାଇଁ ନାଇଁ ବରାବି କରିପାରେ।
ଉୁଁ ହୁଁ ବରା ସେରା ଚାଉଳ ନପକେଇଲେ ହେଲେ ସୁଝି ହେଲେ କରି ହେଇଯିବ।
ହୁଁ ଉୁଁ ଉୁଁ
ଆଉ ଇଏ ଏଁ। କାକେରା ହେରିକା ଇଟିରି ହେରିକା ଏରା ଟିକେ ଜଣାନାହିଁ ଟିକେ ହବ ଆଉ ଧୀରେ ଧୀରେ ଆଉ
ହଁ ହବ ଆଉ।
ଉଁହୁଁ ଆଳୁଚପ ପକୋଡି ଏରା
ହଁ ଏଗୁଡା ନର୍ମାଲତ ଏଗୁଡା ହେଇଯିବ ଆସେହେରି ଏଗୁଡା।
ଉଁ ହୁଁ। ଆଉ ଇଏ ଛାଣା ଛଣି ହୋଉଛିି ନା ଆସୁଛି ଯୋଉ କଣ କି ବଡି ପାମ୍ପଡ ସେଟା ତ ଆଉଥିବ।
ହଁ ବଡି ପାମ୍ପଡ ଛାଣିବାରେ କଣ ଅଛି କରିବାରେ ଟିକେ କଷ୍ଟ।
ହୁଁ।
ହୁଁ।
ଆଉ ଇଏ ନିମିକି ହେକା ଆସୁଛି।
କଣ କହିଲ।
ନିମିକି ଦାନ୍ତକିଲି।
ନା ନା ଏଗୁଡା ନାଇଁ ନାଇଁ ନାଇଁ।
ନମିକି ହେକା ଆସୁନି।
ନାଁ।
ଉଁ।
କଲେ ହବ ବଟ୍ କରିନି କେବେ।
ଉଁ ହୁଁ।
ଆମର ଜୋରେ ବର୍ଷା ଆସିଲାଣି।
ବର୍ଷା ଆଇଲାଣି ହେପଟୁ।
ହୁଁ।
ଇଆଡେ ମେଘୁଆ କରିଥିଲା ଯେ ଖରା ଜୋରିଆ ବାଡେଇଛି।
ହୁଁ ସାଙ୍ଗେ ସାଙ୍ଗେ ଖରା ହେଇଯାଉଛି ସାଙ୍ଗେ ସାଙ୍ଗେ ବର୍ଷା ହେଇଯାଉଛି।
ହୁଁ ଏ ବର୍ଷା ଦିନ ଆଇଲାଣି ନା।
ହୁଁ।
ଆଉ କଣ ସବୁ ଭଲ।
ହଁ ସବୁ ଭଲ।
ଉଁ। ଆଉ ବାହାଘର ହେକା ଏବେ ଇଏ ହବନି ନା ଆ ଜବ କେତେ ବର୍ଷ କରିବୁ ତା ପରେ ଯାଇକି।
ଦେଖୁଛନ୍ତି ତ ଘରେ ବାହାଘର ପାଇଁ।
ଓହୋ।
ନାଁ।
ନାଇଁ ଏଇ ଜବ ଟା ଏକା କରିବୁ ନା ଆଉ ଅଲଗା ଜବ୍ କରିବୁ ବୋଲି କିଛି ମାନେ ରଖି ଇଏ ଆଶା ଅଛି।
ହଁ ସେମିତି ତ ଦେଖୁଛି।
ଉଁ ହୁଁ।
ହୁଁ।
ଉଁ ହୁଁ। ଆଉ ସବୁ ଇଏ ତୋ ସାଙ୍ଗସାଥି ସବୁ କଣ କରୁଛନ୍ତି ଭଲ ଅଛନ୍ତି।
ମୋର ସାଙ୍ଗ ସାଥି କାହିଁ କେତେଟା ଦି ଚାରିଟା ସାଙ୍ଗ ମୋର ଗୋଟେ ନୂଆ ଗାଁରେ ଗୋଟେ ଗୋଟେ କୋରଡାରେ ଆଉ ଗୋଟେ ହେଇଠି ତମ ଘର ଅଛି।
ହୁଁ, ନାଇଁ ଭୁବନେଶ୍ୱର ସାଙ୍ଗସାଥି ମାନଙ୍କ କଥା କହୁଛି।
ନା ସେମିତି ମୋର ଏଠି କେହି ସାଙ୍ଗ ନାହାଁନ୍ତି ଦି ଚାରିଟା ସାଙ୍ଗ ସେ ସବୁ ଅ ଫିସରେ ହଁ। ସେମିତି କେହି ଏଇଠି ସାଙ୍ଗ ନାହାନ୍ତି ମୋର।
ଉଁ ଟିକେ ବହୁତ ପ୍ରିୟ ସାଙ୍ଗ ଜ୍ୟୋତି।
ହୁଁ।
ହଁ ଭଲ ନା।
ହୁଁ
ତୋ ଫଟୋ ଏବେ ସୁଦ୍ଧା ଲେ ବାଇଡିଙ୍ଗ କରିକି ତାଙ୍କ ଘରେ ରଖିଛି।
ହୁଁ ମୋ ରୁମରେ ବି ଗୋଟେ ଲାଗିଛି ସେମିତିଆ।
ଓ ହୋ। ଭଲ ନା ଏମିତି ଫ୍ରେଣ୍ଡ ହେଇକି ରହିଲି।
ଏମ ଫ୍ରେଣ୍ଡ ହେଇକି ରହେ ଭଲ ନା ଆଉ।
ହଁ ଆମେ କେବେଠୁ ମିଶିଲୁଣି କେବେଠୁ ଛଅ ସାତ ବର୍ଷ ହେଇଯିବ।
ହୁଁ ଭଲ ନା ନି ହିନ୍ଦା ସାଙ୍ଗ ସିଏ ଦୁଃଖ କଥା ସେୟାର କରିପାରୁଥିବୁ, ତୁ ହେଲେ ଦୁଃଖ କଥା ତା ଆଗରେ ସେୟାର କରିପାରୁଥୁବୁ। ଦୁଃଖ ସୁ ଖ ଆଉ ସିଏ ହେଲେ ବି ତୋ ପାଖରେ ଏମିତି ହେଲେ ବି ସାଙ୍ଗ ଭଲ ନା ଆଉ।
ହୁଁ ହୁଁ।
ଆଉ ହଉଛି ସାଙ୍ଗ ମାନଙ୍କ ପାଖରେ ଯଦି ଦୁଃଖ ସୁଖ ନ କରିବା ବୋଲି ହେଲେ କଣ ସାଙ୍ଗ ହଁ।
ଯେତେ ମା ବାପା ପାଖରେ କଲେ ହେଲେ ବି ସାଙ୍ଗମାନଙ୍କ ପାଖରେ ବିଜନେସ ସେୟାର କଲେ ଭଲ ନା।
ହୁଁ ହୁଁ।
ଆଉ କଣ ରାତି ଓଳା କଣ ରୋଷେଇ ହଉଛି ନା ଇଏ କରିବୁ ନା
ହଁ ଏବେ ନାଇଁ ନାଇଁ କରିବି ନା ଆଉ ଟିକେ ହଉ, କେତେଟା ହେଇଛି ଏବେ ଦିଟା ଇଟିଲ୍ ହେଇଛି, କରିବି ଆଉ ଟିକେ ହଉ ଆଉ
ହଁ।
ହୁଁ।
ଓହୋ।
ଆଉ କଣ। ଆଈଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ହୁଁ, ମଉସା କୋଉଠି ଅଛନ୍ତି? ଗାଁ ରେ ନା ସିଆଡେ।
ମଉଶା ସୁରାଟ ରେ ଅଛନ୍ତି।
ହୁଁ। ଆଉ ଭଲ ସବୁ?
ହଁ ଭଲ। ଆସ ହଉଛି ଜ୍ୟୋତି ଅଛି ଟିକେ ମଜା କରିବା ଆଉ।
ହଉ ଆଉ।
ହଁ।
ତମେ ତାହେଲେ କାଲି ଆସୁଛ ଭୁବନେଶ୍ୱର
ହଁ।
ଆଚ୍ଛା ହ
ଆଜି ଯାଇଥାନ୍ତୁ ଯେ ଆଜି ଯାଇ ହେଲାଣି ତ କାଲି ଯିବୁ ଆଉ।
ହଁ ଯୋଉଥିରେ ତ ଅଫିସ ଥିବ ଏନା ସରିଲା ବେଳୁ ରାତି ହବ ଆଉ କେତେବେଳେ ଆସିବ ନା କିଏ
କଣ କହିଲୁ?
ପୁଲ୍ ଯୋଉତୁରେ ତାନେ ଅଫିସ ଥିବ?
ହଁ।
ତାର ସର୍ଲାଳୁକୁ ରାତି ହବ ଯାଇ କି।
ହଁ ନଟା ଦଶଟା ହେଇଯାଉଚି, ଦଶଟା ଏଗାରଟା ରାତି ହେଇଯାଉଛି।
ହୁଁ-ଉ। ଅହୋ-ଓ।
ହୁଁ। ଏ ବର୍ଷ ରଜ କିମି ଭଲରେ କଟିଲା ସେଠି ନା ଏମିତି ଏତେ ଖାସ କଟିଲାନି?
ନା ଆଉ ସେମିତି ଖାସ୍ ନାହିଁ ଏ ଆଗରୁ ଯେମିତି ରଜ ହୋଉଥିଲା ଏବେ ଥୋଡି ସେମିତି ରଜ ହୋଉଚି।
ହୋଉ ନାଁ ମୁଁ କଲି ହେଇ ଡିନା ଭୁବନେଶ୍ୱରରେ ଟିକେ ସାଙ୍ଗ ସାତି ଟିକେ ଛୁଟି ଥିବ ବୋଲିକି ଟିକେ ଭଲ ଇଏ ରଜ ପାଳିଚି।
ନାଁ ନା ନା। ଗାଁ ରେ ଯେମତି ରଜ ହୁଏ ଏଠି ଯେମ୍ ରଜ ହୁଏ ଏମିତି ବେଳେ ବେଳେ ଗୋଟେ ଗୋଟେ ଜାଗାରେ ସେ ପ୍ରାୟ ଏମତି ଉଁ ପୁରା ବଡ ବଡ ଇଏରେ କରନ୍ତି ଯୋଉମାନେ ଆଉ ନହେଲେ କୋଉଠି କାଇଁ ରଜ ହୁଏ କି ଆ ଘରେ କାଇଁ କରୁଛୁ, ଉଠି ଆଗୁ ଗାଁରେ ଯେମିତି ରଜ ହୁଏ ଏଠି କାଇଁ ସେଠି ରଜ?
ଗାଁ ଟା ଗାଁ ବାହାର ଟା ବାହାର ହଉଛି ନା ଗାଁରେ ଯେମିତି-ଇଁ ଇଏଁ ରଜ-ଅ ମୋଉଜ ହଉଛି ବାହାରେ ଏମିତି କାଁ କୋଟି ଏତେ ହଉଛି କି?
ସେଇଆ।
ହୁଁ। ପାଖରେ ଉଁ ଇଏ ପନିପରିବା କିଣିକି ଆଣିବାକୁ ଅଛି ସୁବିଧା ନା ଦୂର ବାଟେ ଯାଉ
ନାଇଁ ନାଇଁ ପାଖରେ ହିଁ ପାଖରେ ହିଁ ଡମଣା ହାଟଟା ପାଖରେ ଆମ ରୁମ୍ ପାଖରେ ନା।
ହୁଁ ହୁଁ।
ସେଇଠୁ ଯାଇକି ଆମେ ନେଇ ଆସୁ।
ଓ ସେ ହାଟକୁ ଇଏ ତାଜା ପରିବା ଆସିଥିବ ତ ନା?
ହଁ-ଅ ପୁରା ଫ୍ରେଶ ପରିବା ଆସୁ ତାଙ୍କର ତିନି ଦିନ୍ ଚାରି ଦିନ୍ ହୁ ବର୍ ମାସକୁ ତ ସରି ଉଁ ହପ୍ତାରେ ଗୋଟେ ସପ୍ତାହରେ ଦି ତିନ୍ ଥର ହୁଏ ତା ଅନୁସାରେ ଯାଇକି ନେଇକି ପଳି ଆସୁ ଆମେ।
ଓ ନାଇଁ ସେଇଟା ହୋଉଚି ନାଁ ଇଏ-ଏ ଅଁ କଞ୍ଚା ପରିବା ଟା ଆଇଁଲିକି ସେଇଟା ଉଦା କପଡାରେ ଘୁରେଇକି ରଖିଥିଲେ କି ଆଉ ଟିକେ ତାଜା ହେଇକି ରହିଯିବ।
ଓହୋ ହଁ ଆଗରୁୁମରେ ଯୋଉଠି ରୋହୁଥିଲୁ ସେଠି ଫ୍ରିଜ ଥିଲା ଏବେ ଏଇଠି ଫ୍ରିଜ୍ ନାଇଁ ଜଲ୍ଦି ଶୁଖି ଯାଏ ପରିବା ଜଲ୍ଦି ଖରାପ
ହୁଁ। ଓ-ଓ। ହଉ ହଉଚି କି ନା ଇଏ ମ ଟିକେ କାମ ଅଛି ଇଏ ଆ ଟିକେ ପରେ କରିଚି ଆ।
ମୁଁ ହେଇ ଯାଉଚି ଗାଧି ହଉ ରଖୁଚି ତାହେଲେ?
ଏଁ।